ହାଲୋ।
ହା ଲୋ ହଁ।
କଁ କରୁଚ।
ଏ ଶୋଇଥିଲି ଟିକେ ଏଇନେ ଉଠିଲି ଆଉ। ଖାଇ ପିଇକି ଶୋଇଥିଲି ଏଇନେ ଉଠିଲି ଉଠିଲି ମୁ କଇଲି ଟିକେ ଫୋନ କିଏ। ହଁ ଖାଇ ପିଇ ସାରିଲିଣି ଫେନେ ଖାଇକି ଶୋଇଥିଲୁ ଆଉ ହୁଁ। ଆଉ ତମେ କଁ କରୁଥିଲ।
ମୁଁ ଟିକେ ଏ ବାହାରକୁ ପଳେଇ ଆସିଛି ଯେ ଏଠି ବୁଲୁଥିଲି ଆଉ ନୂଆ ଜାଗା ଅଲଗା ଇଏ‌। ଟିକେ ବଲୁଥଲି ଏନ୍ତି ଆଉ।
ହଁ।
ଦେହ ପା ଭଲ ଅଛି?
ଭଲ ଅଛି, ଦେହ ପା ଟିକେ ଖରାପ ହେଇଯାଇଥିଲା ଏଇ ରଜ ବେଳକୁ ଆଉ ମେଡିକାଲ ଯାଇଥିଲି ଏନେ ଭଲ ଅଛି।
କଣ ହଉଥିଲା?
ଏଠି ହାତ ଫାତ ଏଇ ଡାହାଣ ହାତଟା ବିନ୍ଧୁ ଥିଲା। ମୋଟାମୋଟ ଏମିତି ପ୍ରେସର କାମ ଫାମ୍ ପ୍ରେସର ଯୋଗୁ ବୋଧେ ଆଉ।
ହୁଁ ପ୍ରେସର କାମ ଆଜିକାଲି ଯୋଉ ସାର ଖାଦ୍ୟକୁ କିଛି ଭିଟାମିନ୍ ଇଏ ସେ ନାଇଁ ଏ ସବୁଆଡୁ ସବୁଆଡୁ ଆଉ
ହବା ସେଇୟାତ। ଏବେବି ପୁଣି ମୁଁ ଆଉ ଖାଉନି ଆଇଁଷ ଖାଉନି, ସାଧା। କାଲି। ହଁ କ୍ଷୀର ଫିର ବି ଏ-ଏ ଯୋଉ ଗାଈ ଆମର ଦୁହାଁ ହଉଛନ୍ତି, କ୍ଷୀର ଫିର ସେଇ ଯୋଉ ଖାଉନି ବୋଲି ଆମିଶ କ୍ଷୀର ଫିର ମୋ ପାଇଁ ସବୁବେଳେ କ୍ଷୀର ଫିର ଯାହାବି ଆଣନ୍ତୁ। ଛତୁ ପନିର ଫନିର୍ କିଛି ନ ଖାଇଲେ କେମିତି ହବ, ଆମେ ତ ଆଇଷ ଖାଉଚୁ ତମେ ଆଇଷ ଖାଉନ। ଆଉ ଏମିତି ହେଇକି ତଥାପି ତ କାମ ପ୍ରେସର ପଡିଯାଉଛି।
ହଁ ସେଟା ବି କଥା। ହଁ କାମରେ ଅ ର ତାପରେ ବି ଖାଦ୍ୟ ବି ଯଦି ହୁଅନ୍ତା ତା ସାଙ୍ଗରେ ଆଉ କିଛି ହୁଅନ୍ତାନି। ଆଉ ଆଜିକାଲି ଯୋଉ ଖାଦ୍ୟ। ତାର କିଛି ପୋଷ୍ଟି ଅଛି ନା କିଛି ଭିଟାମନ୍ ଅଛି କିଛି ନାହିଁ। ତେଣୁକରି ଦେହ ତ ଆଣ୍ଠୁ ଗଣ୍ଠି ଲୋକଙ୍କର ବୟସ ପୂର୍ବରୁ ଚୁଟି ଝଡୁଛି, ଆଖିକି ଦେଖା ଯାଉନି। କେତେ ବିଭିନ୍ନ ଭେରାଇଟି ଜିନିଷ ବାହାରୁଛି।
ସେଇଟା ପା ଯୋଉଠି ଦେଖିବୁ ଏଇ, ଏଇ ଆଣ୍ଠୁ ହଉଛି ଅଣ୍ଟା ହଉଛି କି ଯୋଉ ସ୍ତ୍ରୀ ଲୋକ ଚାଲିଲେ ପାଦ ଦରଜ ହଉଛି, ଏମିତି ସବୁ ଯାହା କହିବା। ହଁ ସକାଳେ ଉଠିଲେ ଅଣ୍ଟା ଏମତି ହଉଚି, ନଇଁ ହଉନି।
ଛୋଟ ଛୋଟ ପିଲାଙ୍କର ସବୁ ତ ଆଣ୍ଠୁ ଗଣ୍ଠି ବାହାରି ପାଡିଲାଣି ଆଉ।
ହ ବା ଛୁଆଙ୍କର ବି ସେମିତି, ଆଜିକାଲି ଯଉ ମାନେ ସାର ଜିନିଷ ସବୁ ହେଇଗଲା। ଆଉ ଆଗରୁ ନିଜେ ବାଡିରେ ସବୁ ଫସଲ ବାତି କରୁଥିଲେ କିଣା ଫିଣା ଏତେ ନାହିଁ। ଖାଉଥିଲେ ଏବେ ତ ବଜାର ସବୁ କିଣା ହେଇଗଲା। ଯାହା ଦେଖିବ ସାର ଫିକା ଜିନିଷ ସେ ରେ ମାନେ କଣ ପରିବା ପତ୍ର ସବୁ ଗ୍ରୀନ୍ କରିକି କଲର ଦେଇ ଦଉଛନ୍ତି। ସେରା ବିି ଆମେ ଆନିକି ଖାଉଛେ। ସେଥିରେ ନା କଣ ଅଛି, ସେଥିରେ ଭଟାମିନ୍ ନା କଣ?
ହଁ ବା ଆଗ ଆଗରୁ ନାଚୁରାଲ ଜିନିଷ ଥିଲା। ହଁ ଲୋକଙ୍କର ବି ଭିଟାମନ୍ ମିଳୁଥିଲା, ଖାଇଲା ନା ଲୋକ ଶୀଘ୍ର ବୁଢା ହଉଥିଲେ ନା ଚୁଟି ପାଚୁଥିଲା। ନା ଆଣ୍ଠୁଗଣ୍ଠି କିଛି ନାହିଁ, କିନ୍ତୁ ଆଜିକାଲି ତ ସବୁ ଭେଜାଲ ମାଲ ଆଉ।
ହଁ। ତମର ବାଡିରେ କଣ ଫସଲ ବାତି କରୁଛ?
ହଁ ବାଡିରେ ଲଗେଇଛି ଯେମିତି ବାଇଗଣ, ଭେଣ୍ଡି, ଜହ୍ନି, ଝୁଡଙ୍ଗ। ତାପରେ କଲରା, ସବୁ ଫଳିଲାଣି ବି ଖାଲି ବାଇଗଣ ଟା ଫଳିନି ଆଉ ସବୁ ଫଳିଲାଣି। ବିନା ସାରରେ ଦେଶୀ ଜିନିଷ ଟିକେ ଚେଷ୍ଟ ଆଉ ତଥାପି ମଝିରେ ମଝିରେ ସାରା ଦେଇଦଉଛନ୍ତି ଆଉ।
ନଦେଲେ ବି ଖ ଆଜିକାଲି ମାଟିରେ ବି ହଉନି, ସାର ଫାର ଟିକେ ନଦେଲେ ଇ ମାଟିରେ ବି ହଉନି, ଆଗରୁ ଯେମିତି ହଉଥିଲା ଖତ ଫତ ପକେଇ କରୁଥିଲେ। ଏବେ ସାର ଟିକେ ନଦେଲେ ବି ହଉନି।
ହଁ ଆଗରୁ ସମସ୍ତେ ବାଡ଼ି ମାନଙ୍କରେ ଘର ମାନଙ୍କରେ ଗାଇ ରଖୁଥିଲେ ଛେଳି ରଖୁଥିଲେ। ତାଙ୍କର ଖତ ବାହାରୁଥିଲା ପକଉଥିଲେ। କ୍ଷେତ ପୁରା ପୃଷ୍ଟିଯୁକ୍ତ ତ ଆଜିକାଲି ତ କେହି ଗାଈ ଗୋରୁ ରଖୁନାହାନ୍ତି। ଆଉ ଖତ କେଉଠୁ ଆସିବ ନା ଗାଈ କେଉଠୁ ଆସିବ ଇଏ। ସେ ଯୋଗୁଁ
ସେଇ ବା ଖତ ନାହିଁ ବୋଲି ବେଶୀ ସାର ଖାଲି ଢାଳି ଦଉଛନ୍ତି।
ଖାଲି ମାନେ ଚାହୁଁଛନ୍ତି ଯେ ଅଧିକ ଫଳୁ ଅଧିକ ଅମଳ ହଉ। ତଣକି ତା ଭିତରେ ତା ଖାଦ୍ୟ ପୋଷଣ ଥାଉ କି ନଥାଉ।
କଥା ସେଇଆକୁ
ମ ମୁଖ୍ୟ ହଉଛି ଅଧିକ ହଉ ଆମେ କେମତି ଶୀଘ୍ର ଦେଖ ଗଛ ଛୋଟ ଅଛି କିନ୍ତୁ ଫଳ ଆଉଛି। ତା ଆଉ କହ ଗଛବ ହଁ ଗଛ ବନିବାକୁ ସମୟ ଦଉନାହାନ୍ତି।
ସବ ତ ହାଇବ୍ରିଡ ଜିନିଷ ହେଇଗଲା।
ହୁଁ ଆଉ ଆଜିିକାଲି ଆଉ ସେଇଥିପାଇଁ ବେଶୀ ଦେହ ଖରାପ ହଉଛି ବେଶୀ ହଉଛି। ମୁଁ ଜଣେ ପିଇ ସେ ପୁରା ବୁଢ ହେଇ ଗଲେଣି କିନ୍ତୁ ତାଙ୍କ ଚୁଟି ଦେଖିବ ଆଜି ପର୍ଯ୍ୟନ୍ତ କଳା କିନ୍ତୁ ମୁଁ ତାଙ୍କଠୁ ବହୁତ ଆ ସାନ କିନ୍ତୁ ଦେଖିବ ମୋର ଚୁଠ ବା
ଆଜିକାଲି ଛୁଆମାନାନଙ୍କ ଦରକାର ଛୋଟ ଛୁଆ ଯାବ ଏଇ ପଢୁଛନ୍ତି ସ୍କୁଲ ରେ ତାଙ୍କ ଚୁଟି ବି ପାଚି ଯାଉଛି। କିନ୍ତୁ ଆମ ଯୋଉ ଶ୍ଶୁର ଥିଲେ ସିଏ ଏକ୍ସପର ହେଇସାରିଲେଣି କିନ୍ତୁ ତାଙ୍କ ଚୁଟି ମାନେ କଳା ଥିଲା।
ହ
କଳା ଥିଲା ଗାଣ୍ଡେ ଚୁଟି ପାାରୁଚ ନା ଏମିତି କୋଉଠି କର ଗୋଟେ ଗୋଟେେ ପୁରା କଳା କାଣ୍ଡ ହବ। ଚୁଟି ଥିଲା ଆମ ଶାଶୁଙ୍କର ପାଚି ଯାଇଥିଲା ତଙ୍କର ପାଚି ନଥିଲା। ଆଉ ମୁ ସେମତି ବଡ ମା ସଏ ମାରିଗଲେଣିି ତାଙ୍କ ଚୁଟି ସେମିତି। ମୂଳରୁ ପାଚ ନେଲେ କିନ୍ତୁ ମୋ ବୋଉ ହେ କାଁ ଚୁଟି ପାଚ ହେିଯାଇଛି ସେ ପାଚ ହେଲେ ପାଖରେ ବି ସେ ବାଚି
ହୁଁ ହୁଁ। ଆଉ ଆଜିିକଣ ରୋଷେଇ ହେଇଥିଲା ଦିନ ବେଳେ?
ଆଜି ରୋଷେଇ ହେଇଥିଲା ଡାଲି କର ଭାତ ହେଇଥିଲା ଡାଲି ଏବେ ଆଳୁ ବାଇଗଣ ଖାଇଗ ସବୁ ଭକ୍ତା କରିଥିଲି ଶାଗ ଭଜା ଆମ୍ବ ଆଉ ଯୋଉ ବଡି ଭାଜି ଆମେ ତ ଖାଉନୁ ଆଇଁଷ ଖାଉନୁ ବଡି ଯୋଉ ଇଏ କରିଥିଲି ପିଆଜ ଫିଆଜ ପକେଇକି ତାକୁ ଛେଚିଥିଲି। ଏତି ଖାଇେ ମାଝ ବି ଦି ଜଣ ଖାଇଛୁ ଆଜି ତ ଇଏ ବି ନାହାନ୍ତି ବାହାରକୁ ପଳେଇଛନ୍ତି। ସାଧା ଜିନିଷ ସେ ତାର ଅଣ୍ଡା ଭାଜି କି ଯିଏ ତାର ଅଣ୍ଡା ସିଏ କି କିଛି ଆଇଁଷ ଖାଉନି ଚିକେନ ମାଛ ଭାଜ କିଛୁଆ ହେଲେ ଅଣ୍ଡା ଖାଉଛି। ଆଉ ମୋର ତ ଆଇଁଷ ନାଇ ଆଉ। ସାଧା। ସିଏ କିଛି ଖାଉନି କହୁଛି ଆଗରୁ ଖାଉଥିଲା ଛୋଟବେଳେ ଖାଉଥିଲା। ତାପରେ କହିଲା ନା ଖାଇନି ଆଉ ଏଗୁାକୁ ଦିମବ ହତ୍ୟା କରିକିଇ ତାଙ୍କୁ ମାରିକି ଆଣି ଆମେ ରାନ୍ଧ ଖାଇବା ଯେତେ ତାକୁ ଖଲେ ଚିକେନ ନ ଖାଇଲେନି ଯିଏ ତମ ମାଛ ଟିକେ ଖା ଛୋଟ ଛୁଆ ନ ପାଠ ପଢା ପିଲା ଟିକେ ନଖାଇଲେ ମାନେ ନାଇଁ ସେ ସେ ଯିବ ନା ନାଇଁ ତାକୁ ମରା ହଉଛି ଏା ମାରିକି ଖାଇଲା ବେଳେ ମଣ୍ଡ ବି ବଡିଯିବ ସେଟା ଆମେ ଏତେ ପାପ କରିକି ଖାଇବ ମୂଳରୁ ଷିଏ ଖାଉନି ଆଉ। ଦି ତିନି ବର୍ଷ ହେଇ ଗଲାଣି ସେ ଖାଇନି। ରୁଣା ହେଇଗଲା କେତେବେଳେ ବି ପୁଅ ଆସିଲେ ତାର କଲେଜ ପଢୁଛି ସ ଆସିଲେ ହଷ୍ଟେଲୁ ଆସୁଛି ଛୁଟିରେ ଏଇ ତାର ବାପ ଖାଉଛନ୍ତି ଆଉ। ତାପରେ ପୁଅ ବି ସେମତି, ଏଇ ଦେଖିଦେଇ ସିଏ ସେମିତି। ନାରେ ପୁଅ ତୁ ଛୋଟ ପିଲାମାନେ ପଢୁଛୁ। ଖା ଟିକେ ତୁ କାଇଁ ଏମିତି ହୋଉଛୁ, ମତେ କହିବ ସେ ତୁ କାହିଁକି ଖାଉନୁ? ସାର ସାଇଲେ ମୁଁ ତ ଖାଉ ହି ନାହିଁ। ମୁଁ ନ ଖାଇଲେ ତୋର କଅ ଜଉସୀ?
ନାଇଁ ସମସ୍ତେ ଯଦି ଖାଆନ୍ତି, ହଁ ସେ ଖାଇ ତେଣୁକରି ତାଙ୍କୁ ବି ଦେଖିଲା ଠୁ ଗୋଟେ ଅଶୁଖ ଲାଗୁଛି, ହଁ କାହିଁକି ଖାଇବି ଜଣେ ତ ଖାଉନି ଜଣେ ଖାଉଛି କାଇକି ଖାଇବି? ସେ ଯୋଉ ଅସୁଖ ହେଇ ଯାଉଛନ୍ତି ଆଉ।
ସେ ତାଙ୍କ ହଷ୍ଟେଲରେ ଯେତେବେଳେ ଦୋଉଛନ୍ତି ତାଙ୍କ ନାଚ ଆଉ ଚିକେନ ଦୋଉଛନ୍ତି, ଅଣ୍ଡା ଦୋଉଛନ୍ତି। ଯୋଉମାନେ ଖାଇବେନି ଆଇଁସ, ତାଙ୍କ ପାଇଁ ପନିରି, ଅଲଗା ଜିନିଷ ଦୋଉଚନ୍ତି। ଦିନେ ଦିନେ ମୁଁ ଆଜି ଆ-ଆଇଁଷ ବାରି ରେ କୁ ଆଜି କଣ ଖାଇଛୁ ନା ମୁଁ ଆଜି ଖାଉଚି ପନିର ମୁଁ କାଇଲି ଆଇଁଷ ତୁ ଆଉ ଖାଇଲୁନି? ନା ନା ମ ମତେ ଭଲଲାଗିଲାନି ଖାଇବୁ ମିଶେଇ ଖାଇବୁ କେତଳୁ ଉ ହଁ ପନିର କେତେବେଳେ ଇଚ୍ଛା ହେଲା ଖା କି ନାଇଁ ସେଠି ଏ ଖାଉଥୁବୁ। ଛୋଟ ପିଲାଟା ଏଇନେ ପାଠ ସାଠ କରିବୁ କୁହନ୍ତି।
ତାଙ୍କର ଗୋଟେ ବିତୁଷ୍ଟା ଆସିଗଲାଣି ଦେଖୁଚନ୍ତି ଘରେ ଖାଉନାହାନ୍ତି ତା ଛୁଆ ଘର ହଉଛି ପ୍ରଥମ ଅ ହଁ ସ୍କୁଲ ଆଉ ପ୍ର ଥମ ବିଦ୍ୟାଳୟ ଘର ଘରେ ସେ ଦେଖୁଚନ୍ତି ଖାଉନାହାନ୍ତି ମା ବାପା ଆଉ ଗୋଟେ ଘୃଣା ଆସିଯାଇଛି ହଁ ଆଉ। କଣ ଖାଇବୁ ଆଉ? ଯେତିରେ ଘୃଣା ଆସିଯାଇଚି ଆଉ ଛୋଟ ପିଲା ଯାହା ହେଲେ ବି।
ହଁ।
ବାଡ଼ିରେ କଣ ଲଗେଇଛନ୍ତି ସବୁ?
ଆମର ବାରିରେ କିଛି ଲଗା ହେଇନି ଖାଲି ଇଏ ହେଇଚି ଚାଷ କରାହେଇଚି ଏବେ ଚାଷ କଲେ ମ ଆଉ ସମୟ ମିଳୁନି ମ। ଅ ସ୍କୁଲ ପଳଉଚନ୍ତି ତାପରେ ବିଲ ଫିଲରେ ଟିକେ ସେଆରେ ବି ଟି କି ଅନଉଚନ୍ତି ଇଆଡ଼େ ସ୍କୁଲ ଯାଉଚନ୍ତି ଇଁ ବାଇ ଏ ବାୟଣ ମଞ୍ଜି ଫଜି ଆଣିକି ଥୋଇଛନ୍ତି କିଛି ଲଗା ହେଇନି। ତାକୁ ଆମ୍ବ ଗୋ ଗୋଟେ ପିଲା ଆସେ ତାର କାମ କରିବା ପାଇଁ ସିଏ ବି ତା ଦେହ ଖରା ସିଏ ବି ଆଉ କେବେଠୁ ତା ଏମିତି ଗୋଡ ଭାଙ୍ଗି ଯାଇଚି ସିଏ ବି ଆଉ କେବେଠୁ ଆସୁନି। ଆଉ ଏକା ଲୋକ ଆଉ କଣ କରିବେ ହଁ ହାଣିହୁଣାଇକି ଲଗେଇବାକୁ ଏବେ ଚାଷ କରାହେଇଛି। ତାପରେ ବର୍ଷା ହେଇଗଲା ଟିକେ ମନ୍ଦା କରିକି ଲଗେବେ ମଞ୍ଜି ଫଞ୍ଜି ଆଣିକି ଥୋଇଚନ୍ତି। ଲଗା ହେଇନି କିଛି ଆଉ
ଏଇ ରବିବାରିଆ ଦେଖିକି ରବିବାରିଆ ଦେଖିକି ଚୁଟି ଦିନ ହେଲେ ଲଗେଇଦବେ ଆଉ।
ହୁଁ ଆଜି ତ ଗୋଟେ ଛୁଟି ଦିନ ଯେ ଆ ଜି ଗୋଟେ ପୋଗାମ ଉଁ ପୋଗ୍ରାମ ଅଛି କୁଆଡେ ଯାଇଛନ୍ତି ସିଆଡ଼େ। ସେ ବୁଡିଆ କେତେ ଗାଡ଼ି କଣ ଗୋଟେ ଅଛି ଫଙ୍କସନ।
ହଁ ହଁ ସେ ବନ୍ଧୁବାନ୍ଧବ ହେଇଚି ସବୁଆଡୁ। ଦେଖିବାକୁ ପଡ଼ିବ ଆଉ ଗୋଟେ ଆଉ ଦେଖିଲେ ହବକି ସାତ ଦିନ ତ ଛଅ ଦିନି ଏଥିରୁ ସ୍କୁଲ ଗଲେ ଆଉ ଗୋଟେ ଦିନରେ ପୁଣି ସମସ୍ତଙ୍କୁ ଦେଖିବାକୁ ପଡ଼ିବ। ସବୁଟା ମ୍ୟାନେଜ କରିବାକୁ ପଡିବ ଏକୁଟିଆ ଘରେ ଯେହେତୁ। ଘର ଦ୍ୱାର ଦେଖିବାକୁ ପଡିବ ସେ ଘରେ ରାସନ ଆସିଲା କି ନାହିଁ ଦେଖିବାକୁ ପଡିବ ସବୁ ଜିନିଷ
ସବୁ ତ ଆ ସବୁ ଜିନିଷ ଜଣେ ଲୋକ ସବୁ ଜିନିଷ ଦେଖିଲେ ହଁ
କରିବେ ସେଇଟା ନହବ ଆଉ।
ସେଇଆ ତ ସେଥିରେ ଗାଈ ଫାଇ ଅଛନ୍ତି। ଆମର ଗାଈ ଅଛି କ୍ଷୀର ଫିର କଣ ନାଗୁଆ ଅନ୍ୟଠୁ କିଣିକି ଆଣିଲା ବେଳର ପାଣି ଫାଣି ମିଶେଇ ଚାଲ୍ ର ଆମର ମାନେ ମୂଳରୁ ଆମୁ ଉଁ ଶାଶୁଘର ମୂଳରୁ ତାଙ୍କର ଗାଈ ସବୁବେଳେ ତାଙ୍କ ମାନେ ଗୋଟେ ଗୁହାଳ ପୁରା ଫୁଲ ଗୋଟେ ପିଲା ଥାଏ ତାର ଚରାଏ। ଗାଈ ହଁ ଗାଈ ଘିଅ ଆମର ଛେନା ଫେନା ଆମେ ନିଜେ ଦହି ଫଇ ଯେ କିଣାକୁୁଣି ନାହିଁ ଆଉ ସେଉଡାକୁ ଫୁଣି ସେ ହେଡାକୁ ଦେଖିବାକୁ ପଡୁଛି।
ହଁ ଦେଶୀ ଜିନିଷ ପୁରା ଇଏରେ ଆଉ ନା ସବୁଆଡୁ କୁ ପୁଣି ଦେଖିବାକୁ ପଡିବ ନା
ହଁ ସବୁଆଡ଼େ ନ ଦେଖିକି ଆଉ କଁ ପାଇଁ କିଣିକି କେତେ କ୍ଷୀର ଫିର ଖାଇବ।
ହଁ ନାଇଁ କିଣିକି ତ ଏମିତିରେ ତ ଖାଲି ପାଣି ରଙ୍ଗ ପାଣି କି କିଛି କ୍ଷୀର ନାଇଁ ଯେହେତୁ ତମେ ଆମିଷ ଆମିଷ ଫାମିଷ କିଛି ଖାଉନ। ଟିକେ ଦେଶୀ ପୁରା ନୁରୁତା କ୍ଷୀର ନ ଖାଇଲେ। ମାନେ ଭଲ ନୁହେଁ ଯୁଆଡୁ ଯାହା ମିଳୁଚି ଟିକେ ଟିକେ ଇଏ କରିବା କଥା ଯେ ଯେତିକି ପାରିବା ଆମେ ବାଡ଼ିରେ ଯେତିକି ବିନା ସାରରେ ଏଁ ଫସଲ ଆଣିପାରିବା ହଁ ଆଉ ଯେତିକି। କ୍ଷୀର ଦହି ଆମେ ଯେତିକି କରିପାରିବା ଆଉ ଆମ୍ ଏତିକି ସବୁଜ ପରିବା ଶାଗ ଫା ଅମୃତଭଣ୍ଡା ଏଇଗୁଡାକ ଦେଶୀ ଜିନିଷ। ଆଉ ଏଇଗୁଡା ଯେତିକି ବାଡିରେ କରିକି କରିପାରିବା ଆଉ ବାଡିରେ ସବୁ ସୁବିଧା ଅଛି ଫସଲ ପାଇଁ ପାଣି କୂଅ ସବୁ
ସବୁ ସୁବିଧା, ଗାଡିରେ ସବୁ ସୁବିଧା ସବୁଠୁ ଅମୃତଭଣ୍ଡା, ସଜନା ଶାଗ, ସଜନା ଛୁଇ ମେ ଏଥିରେ କଣ ସାର ନାହିଁ କି ସାର ନାହିଁ ଏଇ ଜିନିଷ ଟା ଖାଇବା ହିଁ ଭଲ। ଏଇ ଜିନିଷ ଟା ଦେହ ପାଇଁ ଭଲ ଶାଗ ଯୋଉ ବ୍ଳଢ଼ ପ୍ରେସର ଯୋଉ ଜିନିଷ ହଁ।
ସବୁ ଭଲ ଦେଶୀ ଜିନିଷ ଟା ଯେତେ ଖାଇବ ସେତେ ଆମେ ତ କରିଛେ ଚ ତା କରୁଛେ ମାନେ ନ ଇଏ କରିବା ପାଇଁ କିନ୍ତୁ ତାପରେବି ଲୋକ ଆ କାଲି ସବୁ କୋଡ଼ିଆ ହେଇଗଲେଣି ହଁ ଫସଲ କିଣି ଆଣିବା ଖାଇଦେବା ପଇସା ପକେଇଲେ ଆଉ କାହିଁ କରିବା କିନ୍ତୁ ଆମେ ବା ପାରେ ପରିଶ୍ରମ କରିକି ଗଛଟା ଖାଅ ନ ଖାଅ ଦେଖିଦବା ଯେ ଏତେ ସୁନ୍ଦର ଲାଗିବ ନାଇଁ ପୁରା ଏତେ ସୁନ୍ଦର ଲାଗିବ କହିବାର ନାଇଁ ଆଉ ଇଏ କଲେ କଣ ହବ କି
ବାରି ଜିନିଷ କି ବାସନା ମାନେ ଗୋଟେ ପୋଡିଦେଲ କି କଣ ଆଲଗା ବାସ୍ନା ଏଇ ଯୋଉ ଶାଗ ଫାଗ କିଣା ହେଇକି ଆସୁଚି ଏଇକ୍ ପାଣିଚିଆ ଲାଗୁଚି ଯେତେ ତେଲ ମସ ନାଇଁ ପିଆଜ ଫିଆଜ ଦେଇକି କଲେ ସେ ଟେଷ୍ଟ ଆସୁନି ଯୋଉ ଶାଗ ଗୁଡା କିଣା ହେଇକି ଆସୁଚି ଆଜି ପା ମୁଁ ଭାଜିଥିଲି ଶାଗ ଯୋଉ କୋହୁଥିଲି ଶାଗ ଭାଜିଥିଲେ ବଜାର ଶାଗ ବେକାର ଖାଲି ଝିଅ ମୁଁ ଖାଇଲୁ ଆହୁରି ଅଧା ମାନେ ପକେଇଲୁ ଭଲ ଲାଗିଲାନି। ହଁ ବେକାର ପରିଶ୍ରମ କରିବି ଟିକେ ଟିକେ ହଁ ପିତାଳିଆ ଟିକେ ଲାଗୁଚି କେମତି
ହଁ ପିତା ଲାଗୁଥିବ ସେଗୁଡାକ କୋଉ ଭଲ ଲାଗିବ।
ହୁଁ।
ଅହଁ ଭଲ ଜିନିଷ ଟିକିଏ ମିଳିବା ଦରକାର କାରେ ଆଉ ହୋଉ ରଖୁଚି ଖୁଡି ଆଁ
ହୋଉ ହୋଉ ଆଉ ପଛରେ କଥା ହବା